ହ୍ୟାଲେ, ସଙ୍ଗୀତା ନାୟକ ଦିଦି ନମସ୍କାର।
ଆଜ୍ଞା, ସାର୍ କୁହନ୍ତୁ। ଆଉ କଣ କରୁଛନ୍ତି? କଣ ଖବର?
ମୁଁ ତ ଏବେ ପ୍ରାୟତଃ ବର୍ଷା ପାଗକୁ କୁଆଡେ ଘରୁ ବାହାରିକି ଯାଇପାରୁନି? ଆଉ-ଉ-ଉ ଖବର କଣ ଖବର, ଟିକେ-ଏଁ ଖବର ଏଇନା ଟିକେ ବହୁତ ନିବିଡ ଯେଁତି ବହୁତ ଭଲ ନୁହେଁ। ନା, ମୋ ଦେହ ପା ଟିକେ ଖରାପ ଅଛି ବହୁତୁ। ସେଥିଲାଗି ପାଏ ତ ମୁଁ ଯେ ବଡର୍ଚ୍ଚଣା ମେଡିକାଲ୍ ଗଲିଣି ଦି ତିନି ଥର। ମୋର ପାଁ ଶହ ରୁ ହଜାର ଟଙ୍କା ଖର୍ଚ୍ଚ ହେଲାଣି। ଯେମିତି ଦେହ ଟିକେ ଥଣ୍ଡା ରହୁଛି, ତଣ୍ଟି ଦରଜ ହଉଛି।
ପାଗର ସାଙ୍ଗେ ସାଙ୍ଗେ ପରିବର୍ତ୍ତ ବର୍ତ୍ତନ ହେଇଛି ନା, ଖରା ହଉଥିଲା ବର୍ଷାଟା ଲାଗି ରହିଛି। ସେଥିପାଇଁ ସମସ୍ତଙ୍କୁ ଏବେ ଘରେ ଘରେ ଜର ଥଣ୍ଡା ଲାଗି ରହିଛି।
ଆଉ-ଉ ଘରୋଇ ଦେଶୀ ଚିକିତ୍ସା ବି କିଛି କରନ୍ତୁ। ଆଁ ତୁଳସୀ ପତ୍ର ମହୁ ଟିକେ ଖାଆନ୍ତୁ। କାଢା ବନ୍ ନେଇକି ଟିକେ ପିଅନ୍ତୁ। ଆଉ, ସୋରିଷ ତେଲ ରସୁଣ ଫୁଟେଇକି ଟିକେ ପାଦରେ ମସାଜ କରନ୍ତୁ। ଟିକେ ଆରାମ ଲାଗିବ ଆଉ।
ଆଁ ହା। ତାହେଲେ, ମୁଁ ବି ଏଇ ସବୁ ଭାବିଥିଲି। ବୋଉଙ୍କୁ ପଚାରୁଥିଲି ବୋଉ ବି ମତେ କହିଥିଲେ କି ଏଇ ସବୁ ଜିନିଷ କରିଆ ଲାଗି। ସେଥିଲାଗି ମୁଁ ଟିଏ ଲାଗୁଛି ଦେହ ଏ ଦି ତିନି ଦିନ ହେଲା, ବହୁତ ଖରାପ ଲାଗୁଛି। ଆ କଣ୍ଠ ବି ପଡିଯାଇଛି, ଆପଣଙ୍କୁ ଜଣା ପଡୁଥିବ।
ହଁ, ହଁ।
ଆୟାଁ, ଆଉ କଣ ହେଇଛି କି ମୁଁ, ଗୋଟେ କଥା କହୁଛି। ଆଜି ପ୍ରାୟତଃ କଣ ହେଲା କି ମୁଁ ସକାଳେ ଆପଣଙ୍କ ସହିତ କଥା ହେବା ପରେ ପରେ ମୁଁ ଆମ ଛାତ୍ ତା'ପରେ ମୋ ବନ୍ଧୁଙ୍କୁ ଗୋଟେ ଲଗେଇକି କଥା ହଉଥିଲି। ମୋ ବଡ ଦିଦିଙ୍କୁ ସେଠିକି କଣ ହେଲା କି? କି ମୁଁ ଅନେଇଛି, ଆମର ଯୋଉ ଗୁହାଳ ଘର ଆଗରେ ଗୋଟେ ପ୍ରାୟତଃ ଚାଖେଣ୍ଡି ଖିଆ ଶେଉଳ ଏ ସେ ଚାଖେଣ୍ଡେ କିଆ କୋଉ ପୁରା ମାନେ କୋଉ ଗାଡିଆରୁ ସିଏ ଆସିଛି, ମତେ ଜଣା ନାହିଁ। ପୁରା ମୋ ଆମ ଘର ଆଗରେ ଆସିକି। ମୁଁ ପୁରା ଏତେ ମାତ୍ରାରେ ଦୌଡିକି ଗଲି ଗୋଲାବେଳୁକୁ ସେ ଯାଇଁକି ଆମର ଯଉଁ ଆଜବେଷ୍ଟ ଘର ଯୋଉଠି ମୋ ବଡ ବାପା ବଡ଼ ବୋଉ ଶୋଉଛନ୍ତି, ସେଇ ଘର ରେ ପଶିଯିବାକୁ ଲାଗିଥିଲା। ମୁଁ ସେଇ କୋଉଟାକୁ ଧରିକି ଆଇଁଲି। କଉଟାକୁ ଧରିକି ଆଣିକି, ଆମ ବାଲ୍ଟିରେ ପୁରେଇଲି। ପ୍ରାୟତଃ ବାପା ବି ଆଉ ଦୁଇ ତିନିଟା କୋଉ ଧରିଥିଲେ। ତା'ପରେ ମୁଁ ବିଲୁକୁ ଯିବା ମାତ୍ରେ କେ ପ୍ରାୟତଃ ଘର ଲୋକ କହିଲେ, ଯା ଟିକେ ବିଲ ଆଡେ ବୁଲିଆ। ବିଲୁକୁ ଯିବା ମାତ୍ରେ କେ, ମୁଁ ସେଠି କଣ ହେଲା ନା ପ୍ରାୟ-ଅ ଦେଖିଲି ଗୋଟେ ବଡ ଶେଉଳ! ମୁଁ କଥା ହେଉଥାଏ କାନରେ ଦେଇକି, ଇଆଡେ ଶେଉଳ ଟାକୁ କେମିତି ଧରିବି! ଶେଉଳ ପୁରା ମୋ ଉପରକୁ ଡେଇଁଲା ଥରେ। ମାନେ ସେ ଯେହେତୁ ନାଳୁଆ ମାଛ ଟା ନା, ଧରିବି ମୁଁ ପାରୁନଥିଲି ଶୀଘ୍ର ଶୀଘ୍ର ପଳଉଥିଲା। ଆଉ-ଉ ସିଆ, ଏଇ ସବୁ ଯୋଉ ଶେଉଳ ମାଗୁର ଖାଇବାକୁ ଆପଣ କିଇଁତି କଣ ଲାଗେ, ଟିଏ ଏ ବିଷୟରେ କହିବେ?
ଭାକୁର ମାଛ ମତେ ଭଲ ଲାଗେନି, ବାକି କଉ ମାଛ ଶୁଣିଛି ଭଲ ଲାଗେ ବୋଲି ହେଲେ ମୁଁ କେବେ ଖାଇନି ମୋର ବହୁତ ଇଛା ଅଛି। ସେଟା କୁଆଡେ ରକ୍ତିଆ ମାଛ ବହୁତ୍ ତା ଟେଷ୍ଟଟ୍ ବି ବହୁତ ଭଲ। ହେଲେ ମୁଁ ତ କେବେ ଖାଇବାର ସୁଯୋଗ ପାଇନି ଆମ ଏପଟେ ତ ସେଗୁଡା ମିଳୁନି।
ଆଉ ଯାହା ହଉ ଆପଣଙ୍କର ସେଠି ଏତେ ଦେଶୀ ମାଛ ମିଳୁଛି ତା ପୁଣି ଗାଡିଆରୁ ପୁଣି ଘର ପାଖକୁ ଉଠି ଯାଉଛନ୍ତି। ସେମିତି ଭାଗ୍ୟ ତ ଆମର ନାହିଁ ସେମିତି ଦର୍ଶନ ବି ଆମକୁ ମିଳୁନି।
ପ୍ରାୟତଃ କଣ ହେଲା କି ସେତିକିବେଳେ ବର୍ଷା ବି କମିଥାଏ। ମୁଁ ସେଉଳଟା ଆଣିକି ଘରେ ଦେଇ ସାରିଛି ସାଙ୍ଗେ ସାଙ୍ଗେ ଏଣେ ମତେ ଘର ଲୋକ କହିଲେ କି ଗୋଟେ ବାଡି ଆଉ ଗୋଟେ ଟୋକେଇ ନେଇକି ଯା ମୁଁ ଯିବା ସମୟରେ ସାଙ୍ଗେ ସାଙ୍ଗେ ମୋ ଆଗରେ ବୋଡ ବଡ ମାଗୁର ଯ ମୁଁ ପ୍ରାୟତଃ ଏମିତି ମାଗୁରକୁ କେମିତି କଣ ଧରିବି ମାଗୁର ବହୁତ ନାଳୁଆ ମା ତ ମୁଁ ଧରୁଥାଏ ସିଏ ଆହୁରି ପାଣି ଭିତରକୁ ପଳାନ୍ତି। ଦୁଇଟି ମାଗୁର ମାଛ ବି ଆଜି ଧରିକି ବି ଆଣିଛି। ମାଗୁର ମାଛ ଆଣିଲି ଘର ଲୋକ
କାଲି ବାରିଟା ଅଛି ଭଲ ରୋଷେଇଟେ ହବ ଆଉ
ଆଜ୍ଞା ଆମ ଗାଁ ଲୋକ ବି ବହୁ ମାତ୍ରାରେ ଆଜି ମାଛ ଧରିଛନ୍ତି। ଯେପରିକି-ଗାଡିଆଠରୁ ପାଣି ବଢଡିି ଯାଉଛ। ଯୋଉ ମାତ୍ରରେ ବର୍ଷା ହଉଛି ନା ମାଛ ମାନେ ନିଃଶ୍ଵାସ ନେଇ ପାରୁନାହାନ୍ତି। ସେ ନ ନ ଆସ ଏକାଥରେ ଦଳୁରୁ ଉଠିକିନି ଗଢୁଛନ୍ତି ସବୁ ପାଣିରେ ଗଢିଲା ଭିତରେ ଲୋକ କଣ ବଡ ବଡ ବାଡି ରଡ ଧରି ଠିଆ ହଉଛନ୍ତି। ଯୋଉ ଗୋଟେ ବି ଗଢିଲା ତାକୁ ବାଡଉଛନ୍ତି ମାନେ ଭୟଙ୍କର ମାଡ ଦଉଛନ୍ତି ସିଏ ଏକାଥରେ ମୁଛାଏ। ଆମେ ତ ସବୁ ମୁଁ ଯଇଁଲା ମାଛ ଗୁଡା ଧଛି ଯେହେତୁ ସବୁ ଉପରକୁ ଉଠି ଯାଇଥିଲା ଆମ ବିଲ ପଶିଯାଇଥିଲେ ଗଡି ଗଡି ଏବେ ବି ପ୍ରାୟ ମତେ ଦେଖା ଯାଉଛି ଆମ ବିଲରେ ଆମ ପାଖ ଆମ ବିଲରେ ପ୍ରାୟ ଚାରିରୁ ପାଞ୍ଚଟି ଟ୍ରଚ୍ ବୁଲୁଛି। ଯେପରିକି- ଆମ ବାପା ବି ଯାଇଥିଲେ ମଧ୍ୟ ଆଉ ଟିକେ ପରେ। ପଳେଇ ଆସିଲୁ ଆଜି ଆଉ ଚାରିରୁ ପାଞ୍ଚଟି ବୁ ଆପଣ ସବୁ ଏମିତିଆ ଖାଇବେ ଆପଣଙ୍କୁ ମତେ ଲାଗୁଛି ପକ୍ଷୀ ମାଛ ଟିକେ ବହୁତ ଭଲ ଲାଗେ। ଯେପରିକି-ରୋହି। ଭାକୁର ଏସବୁ ମାଛ ଆପଣ ପୋହଳା, ମିରିକାଳି ଏସବୁ ମାଛ ଖାଇବାକୁ ଭଲ ଲାଗେ ମତେ ଜଣା ପଡୁଛି ଆପଣଙ୍କ ରୀତିଗତି
ହଁ ମତେ ସେଇ ମାଛ ଖାଇବା ପାଇଁ ଭଲ ଲାଗେ ମତେ କାଇଁ ମାଗୁର ମାଛ ମୁଁ ଖାଇଛି ଦିଥର। ହେଲେ ଏତେ ମାନେ ତାର ମାନେ କଣ କଣ୍ଟା ତ ବେଶୀ ନଥାଏ। ଏତେ ମାଉସିଆ ମାଛଟା ମତେ ଏତେ ଭଲ ଲାଗିଲାନି କାହିଁକି।
ହଉ ହଉ। ପ୍ରାୟତଃ ଏଇସବୁ ମୁଁ ଜାଣିଛି ତାପରେ ଆପଣ ବି ମୁଁ ଗୋଟେ କଥା କହୁଛି। ଆପଣଙ୍କ ଏରିଆରେ ନଈ ଅଛି କି ଆମ ଏରିଆରେ ଯୋଉଁ ନଈ ଅଛି। ଯେଉଁଠାରେ ପ୍ରାୟତଃ ପିଲାମାନେ କଣ କି ନଈରେ ଯେପରିକି ବଣି। ଚି କରିକିନି ମାଛ ମାନେ ରୋଇ ଯେମିତି ପୋହଳା। ଆଉ କଣ କହିଲେ ଫଳି। ଆଉ ଚିଙ୍ଗୁଡି ଏସବୁ ଜିନିଷ ଧରିଛନ୍ତି ନା ଯାହା ବି ହେଲେ ପାଣି ଫାଣି ଆସିଲାଣି ନା। ଆପଣଙ୍କ ଏରିଆରେ କେମିତି କଣ ପକ୍ଷୀ ମାଛ ଧରନ୍ତି?
ହଁ ମୋ ଶାଶୁଘର ପାଖରେ ବି ମାନେ ନଈ ଅଛି ତାଙ୍କ ଗାଁ ପାଖ ପାଖରେ ପୁରା ନଈଁ ପାଞ୍ଚଶହ ମିଟର ଘରଠୁ ପାଞ୍ଚଶହ। ଛଅଶ ମିଟର ଭିତରେ ନଈ ଅଛି ଆଉ ତାଙ୍କ ଘର ଆଗରେ ଗାଡିଆ ବି ଅଛି ସେଠ ଠୁ ମାଛ ଧରନ୍ତିି କିନ୍ତୁ ଆମେ ତ ଏଇ ଭୁବନେଶ୍ୱରରେ ରହୁଛୁ। ସେଠି ଏତେ କାହିଁ ପାଖରେ ନଈ ନାହିଁ ସେମିତି କିଛି ନାହିଁ ଦେଖିବା ପାଇଁ।
ଓ ହୋ ତାହେଲେ ଏଇ ସବୁ ଜିନିଷ। ଆପଣଙ୍କୁ ତାହେଲେ କେମିତି କଣ? ମାଛ ତରକାରୀ ଏତେ ଖାଇବାକୁ ଭଲ ଲାଗେ ନା? ମାଛ ମାଛ ବେଶର ତିଆରି କରି ଭଲ ଲାଗେ ଏ ସବୁ ବିଷୟରେ ଟିକେ ମାଛ ତରକାରୀ। ମାଛ ବେଶର କେମିତି କଣ ହୁଏ ଆପଣ ଏଇ ବିଷୟରେ ମଧ୍ୟ ଟିକେ କହିବେ କାରଣ ଆପଣ ବହୁତ ଭଲ ରୋଷେଇ କରନ୍ତି ମତେ ଜଣା ଆଉ ଏଇ ସବୁ। ସେଠି କେମତି ରୋଷେଇ ହୁଏ ରୋଷେଇ କଲା ବେଳେ ଚିଡି ଚିଡି ଲାଗେ କି ନାଇଁ କି କେମତି କଣ ହୁଏ ଭଲ କି ମାନେ,
ଭଲ ଲାଗେ ଆଉ ହାଲୋ। ମତେ ତ ରୋଷେଇ କରିବା ପାଇଁ ବହୁତ ଭଲ ଲାଗେ। ଆଉ ମତେ ଆମିଷ ରୋଷେଇ କରିବା ପାଇଁ ଆଉ ଆହୁରି ବହୁତ ଭଲ ଲାଗେ। ଯେମିତି ମାଛ ବେସର ଆମ୍ବୁଲ ପକେଇକି ବେସର ଦେଇକି ତରକାରୀ କରିବାକୁ, ଆଉ କେତେବେଳେ କେମିତି ଯୋଉ ଗରମ ମସଲା ଦେଇକି ଯୋଉ ପିଆଜ ରସୁଣ ଅଦା ବଟା ଦେଇକି କରିବା ପାଇଁ। ଆଉ ଚୁନା ମାଛରାଇ
ଆପଣଙ୍କୁ ମାଛରେ କୋଉ କୋଉ ପିସ ସବୁ ଭଲ ଲାଗେ ଯେ?
ପାଇଁ ଭାରି କଷ୍ଟ ଆଉ।
ଆଜ୍ଞା ମାଛରେ ଆପଣଙ୍କୁ ଯେ ମତେ ପେଟି ମାଛ ଆଉ ମୁଣ୍ଡ ଏସବୁ ଜିନିଷ ଭଲ ଲାଗିଲା ଲା ଖଜୁର ଆଉ ଯେଉଁ ପାନ ପତରିଆ ମାଛ ଏସବୁ ଖାଇବାକୁ ମୋତେ ଭଲ ଲାଗେନି ଆପଣଙ୍କୁ କୋଉ କୋଉ ମାଛ ଭଲ ଲାଗେ? କଉ ଫିସ ର?
ମତେ ଲାଞ୍ଜ ଭଲ ଲାଗେ ମତେ ଚଳିବ ଲାଞ୍ଜ ଭଲ ଲାଗେ ମତେ ତ ମୁଣ୍ଡ ଭଲ ଲାଗେନି। ଆଉ ମତେ ସେଇ ଯୋଉ ପେଟି ମାଛ ବାହାରିଥାଏ ଯୋଉ ଏମିତି ଯୋଉ କଣ ପାଖି ନା କଣ କହନ୍ତି ମତେ ସେ ମାଛ ଖାଇବା ପାଇଁ ଭଲ ଲାଗେନି ମତେ ଏମିତି ରାଉଣ୍ଡ ରାଉଣ୍ଡ ଫିସ ହେଇଥିଲେ ତାକୁ ଖାଇବା ପାଇଁ ଭଲ ଲାଗେ।
ଅ ହୋ। ଆଉ ପ୍ରାୟତଃ ମତେ ଏବେ ଜଣା ନାହିଁ କେମିତି କଣ କହିଲେ ବୁଟ ଡାଲିରେ ବୁଟଡାଲି ଆଳୁ ଯେପରି ପଡିକିନି ଆମର ହଁ ଯେମିତି ଗୋଟେ ମୁଢି ଘାଣ୍ଟ ମୁଢି ଘାଣ୍ଟ ମୁଢି ଘାଣ୍ଟ। ଏଇ ମୁଢ଼ି ଘାଣ୍ଟ ର ରେସିପି ଟିକେ ଆପଣ କହିବେ କି ମତେ?
ଆମର ତ ଆପଣଙ୍କ ସେପଟେ ବୋଟ ଡାଲି ପଡିକି ହଉଥିବ ଆମର ଏପଟେ ତ ପ୍ରାୟ ତ ସବୁ ବାହାଘର ମାନଙ୍କରେ ମୁଢି ଘାଣ୍ଟ ହୁଏ ଗୋ ବୁଟ ଡାଲି ପଡ଼େନି ଆମର କେବଳ ଆଳୁ ଦେଶୀ ଆଳୁ ମୁଖ୍ୟତଃ ତାର ଦେଶୀ ଷୀ ଆଳୁ ଟା ହିଁ ମୁଖ୍ୟ ଇଏ ଆଳୁ ଦେ ଦେସିଆଡୁ ପଡିକି ଖାଲି ମାଛ ମୁଣ୍ଡ ପଡିକି ଘାଣ୍ଟ ଗୋଟେ ହୁଏ। ତାକୁ ଆମ ପଟେ କହନ୍ତି ମୁଢି ଘଣ୍ଟ ଆଉ ସେଇଟା ଆମର ପ୍ରତ୍ୟେକ ବାହାଘର ଭୋଜିରେ, ପାଇବେ ଦେଖିବାକୁ। ଆପଣଙ୍କ ପଟେ ଯେମିତି ବେଶ ବେସନ ତରକାରୀ ଟା ଫେମସ ଆମ ଏପଟେ ସେଇ ମୁଢି ଘାଣ୍ଟଟା ଫେମସ।
ଆମର ଏଥିରେ ତାକୁ ବେସନ ତରକାରୀ କୁହନ୍ତିନି ପ୍ରାୟତଃ କଣ ଝୁକା ତରକାରୀ କୁହନ୍ତି ମତେ ତ ଜଣା ନାହିଁ। ଯେ ବହୁତ ମାତ୍ରାରେ ଧୋକ ତାକାରୀ କୁହନ୍ତି ଆଉ ଯେମିତି କି କଣ କହୁଥିଲି କି ଆପଣ ମୁଁ କହୁଥିଲି ମୁଢି ଘାଣ୍ଟର କିଛିଟା ମାନେ କେମିତି କଣ ଭଲ ସୁଆଦ ହବ କ ଏସବୁ ବିଷୟରେ ଆପଣ ମତେ କହିବେ। କାରଣ ନା ମୁଁ ପ୍ରାୟତଃ ଭାବିଛି ଆଉ ଦି ଚାରି ଦିନ ଭିତରେ ଆମର ଯୋଉ ଗାଁ ର ପିଲାମାନେ ଚୁଙ୍ଗୁଡି ଧରୁଛନ୍ତି ସେଠାରୁ କିଛିଟା ଚୁଙ୍ଗୁଡି ଆଉ ଦେଶୀ ମାଛ ନେଇକି ଯିବି ଆପଣଙ୍କ ପାଖକୁ ଆପଣ କେ ଯେମିତି ହେଲେ ମତେ ଟିକେ ମୁଢ଼ି ଘାଣ୍ଟର ରେସିପି ଯେମିତି କହି ଟିକି ସ୍ୱାଦ କେମିତି ଲାଗେ କେମିତି କଣ ବନାଯାଏ ଟିକେ ଆପଣ ଏଇ ଏବେ କହିଲେ ମତେ ବହୁତ ଭଲ ଲାଗନ୍ତା।
ଆପଣଙ୍କ ପଟେ ଯେମିତି ମୁଢି ଘାଣ୍ଟ ଟା ଯୋଉ ବୋଟ ଡାଲି ପଡିକି ହୁଏ ସେମିତି ବି ହେଇପାରିବ ଆଉ କଣ ପ୍ରଥମେ ବୋଟ ଡାଲି ଟାକୁ ଭିଜେଇକି ରଖିଥିବେ। ସେ ବୋଟ ଡାଲି କିଛି ସମୟ ଭିଜି ଗଲା ପରେ ଆଳୁ ଆଉ ବୋଟ ଡାଲି କାଟିକି ଏ ଆଳୁ କାଟିିକି ବୁଟଡ଼ାଲି ଆଳୁ ହଁ ଆଉ ଦେଶୀ ଆଳୁ ଯଦି ବି ଥିବ ତାକୁ ପକେଇକି ଟିକେ ସିଝେଇ ଦେବେ। ଟିକେ ସିଝି ଆସିଲା ପରେ ତାକୁ କାଢି ଦେଇ ମସଲା ପ୍ରସ୍ତୁତି କରିବେ ତା ପାଇଁ। ପିଆଜ ରସୁଣ ଅଦା ଟମାଟର ମାନେ ବାଟି ତାକୁ ମସଲା କୁ କଷିକି ତା ଦେହରେ ବୁଟ ଆଳୁ ପକେଇ ମାଛ ଯୋଉ ଭାଜିକି ରଖି ଥିବେ ମୁଣ୍ଡ ହଉ ଲାଞ୍ଜ ହଉ କି ପିସ୍‌ ସେ ଆପଣଙ୍କ ଇଚ୍ଛା। କିନ୍ତୁ ମୁଣ୍ଡ ଲାଞ୍ଜ ପଇଲେ ଘାଣ୍ଟ ଟା ଟିକେ ବେଶୀ ଟେଷ୍ଟ ଲାଗେ। ତାକୁ ପକେଇକି ତରକାରୀ ଟା କରିଦେବେ ଆଉ। ଆପଣ ମାଛ ଡାଲମା ଖାଇଛନ୍ତି।
ମାଛ ଡାଲେମା ତମେ କେବେ ଖାଇନି ପ୍ରାୟ ତ ମୁଁ ଗୋଟେ ଆମ ୟୁଟ୍ୟୁବ ରେ ଦେଖୁଥିଲି ମା - - ମାଛ ମାନେ କଞ୍ଚା ମାଛ ପକାଇକି ସେ ଡାଲମା କରିଥିଲେ।
ହ କଞ୍ଚା ମାଛ ଡାଲମା ବି ହୁଏ କିନ୍ତୁ ମା ମାଛ ଭଜା ହେଇକି ବି ଡାଲ୍‌ମା ହୁଏ କିନ୍ତୁ କଞ୍ଚା ମାଛ ଟା ଟିକେ ବେଶୀ ଟେଷ୍ଟ ଲାଗେ ଆଉ ଡାଲ୍‌ମା ଟା ହେଲେ ଆଉ ଆମର ଏପ ଏପଟେ ଗୋଟେ ମାନେ ଗ୍ରାମ ଦେବତୀ ଅଛନ୍ତି। ଏ ମାନେ ଥାନପତି ଆମ ଗାଁ ରେ ତାଙ୍କ ପାଖରେ ମାନ୍‌ ତାଙ୍କର ମେନ୍ ଭୋଗ ହେଲା ମାଛ ଡାଲମା ଆଉ ମାଛ ପତ୍ର ପୋଡା ହେଇ କି ତାଙ୍କୁ ଆଗ ଭୋଗ ଲଗାଯାଏ।
ଆହା ସେଇ ଯୋଉ ଆ ଆପଣ ସେ ଭୋଜିରେ କଣ ଆପଣ ଘରେ ଆଣି ଦିଅନ୍ତି ନା ଆଣ ଭୋଜି ଟାକୁ ଖାଇବାକୁ ଯାଇ ଏ ମତେ ତ ମୁଁ ଆପଣ।
ଯୋଉମାନେ ମାନସିକ କରିଥାନ୍ତି ତାଙ୍କ ମାନସିକ ପୁରଣ ହେଲେ ସେମାନେ ମାଛ ଡାଲମା ହାଁ ଭାତ ରୋଷେଇ କରନ୍ତି ଯେମିତି କିି ମୋ ପୁଅର ଚୁଟି ପଇଲା ବେଳେ ମୁଁ କର - - ଥିଲି ସେଠି ମାଛ ଡାଲମା ଭାତ ଖଟା ଖିରି।
ଆପଣ ତ କାଇଁ ଏସବୁ ବିଷୟରେ ମତେ କେବେ କହିନଥିଲେ କାରଣ ଆପଣଙ୍କ ପୁଅର ଚୁଟି କୋଉ ଦିନ ପକ - - ପାଇଲେ ସେଠି ଆଉ ଆପଣ ମୁ ଦିନେ ଆପଣଙ୍କ ପୁଅ ଗାଁ କୁ ଯାଇଥିଲି ଗାଁକୁ ଯିବା ବାଟେରେ
ଇଏ। ନେହା ଆଇଥିଲେ ସ୍ନେହା ଆସିଥିଲେ ଆପଣ ବି ଜାଣିଥିବେ ହେଲେ ଏତେ ନଜର ପଡୁନ। ଥିବ ଆଉ ମନେ ନଥିବ ଆପଣଙ୍କର ଆଉ।
ଆଁ ହାଁ। ପ୍ରାୟତଃ ଦିନେ ଆପଣଙ୍କ ଗାଁ ପଟେ ମୁଁ ଯାଇଁକିନି ଦିନେ ପୁରୀ ଯି ଗଲି ଆପଣଙ୍କ ଗାଁ ପଟରେ। କୋଉଠି ବାହାରିଲି ଯାଏ ଏଠି। ବାହାରିଲି ଗୋଟେ କୋଉ ବ୍ରିଜ ରେ ସେ ବ୍ରିଜ ରେ ବାହାରିଲା ପରେ ମୁଁ ଡାଇରେକ୍ଟ ସେଇ କରେ କରେ ଗଲି ନଈ କରେ ମଧ୍ୟ କରେ କରେ କେତେ ବାଟ ଦେଇକି ଏକାଥରେ ପୁରୀ ଗଲି। ପ୍ରାୟତ ସେଠି ବାହାରିଲା ପରେ ପୁରୀ ଆଉ ପଚାଶ କିଲୋମିଟର କି ପଇଁଚାଳିଶ କିଲୋମିଟର ଦେଖିଲା ଆପଣଙ୍କ ଗାଁରୁ ପୁରୀ ଟା ବହୁତ କମ୍ ବାଟ ନାଇଁ।
ହଁ ହଁ।
ହୁଁ ହୁଁ ଆଉ କଣ ଏବେ କଣ ଖିଆ ପିଆ କଣ ହବ ଆପଣଙ୍କର।
ହଁ ଏଇ ଟାସ୍କଟିକେ ମାନେ ପୂରଣ କରିବା ପାଇଁ ସେଥିପାଇଁ ମୁଁ ମୋର ବାକି ଥିଲା ନା ଆଉ କିଛିଟା ସେଥିପାଇଁ କି ମୁଁ ସନ୍ଧ୍ୟାବେଳୁ ରୁଟି କରିଦେଇଚି। ଆଉ ତରକାରୀ ବି କରିଦେଇଚି ଆଉ ଯେହେତୁ ଆଜି ଏପଟେ ବର୍ଷା ପାଗ ହେଇ ଚି ବିଜୁଳି ଘଡଘଡି ଜୋରସେ ହଉଛି।
ଆଜ୍ଞା।
ହାଲୋ ବିଜୁଳି ଘଡଘଡି ଯେହେତୁ ହଉଛି ବା ପା କହିଲେ ଟିକେ ଚୁଡା ପିଆଜ ପକେଇକି ଭାଜିବା ପାଇଁ ତାଙ୍କୁ ବି ଚୁଡା ଟିକେ ପିଆଜ ପକେଇକି ଭାଜିକି ଦେଇ ଥିଲି ଆଉ ଆମେ ବି ସମସ୍ତେ ଖାଇଥିଲୁ। ଆଉ ଏଇପରି ରୋଷେଇ ସରିଗଲାଣି ମୁଁ ବସିକି କ ଥା ହଉଛି ଆଉ ଟାସ୍କ କମ୍ପ୍ଲିଟ କରୁଛି ଆଉ।
ହୁଁ। ମତେ ତ ଜଣା ନାହିଁ ଆପଣଙ୍କୁ ବାପାଙ୍କୁ ମାଛ କେମିତି କଣ ଶୁଆ ଲାଗୁଥିବ। ଯେପରି ଆମ ଘରେ ଆଜି ବହୁ ମାତ୍ରାରେ ମାଛ ଥିବାରୁ ମୁଁ ଯେମିତି ହେଲେ ଆପଣଙ୍କୁ କିଛିଟା ବାପାଙ୍କ ପାଇଁ ମାଛ ଦବାକୁ ଚାହୁଁଛି ଆଉ ଯେମିତି ହେଲେ ମାଛ ଯଦି ଆସିଲା ତାହେଲେ ମୁଁ ଆପଣଙ୍କୁ ଯେମିତି ହେଲେ କାଲି ପରଦିନ ଆଡକୁ ପଠେଇଲୁ ବୁଝୁଛନ୍ତି ନା।
ଆପଣ ପଠେଇଲେ ଆମେ ବି ଖାଇକି ବହୁତ ଖୁସି ହବୁ ଆଉ ଉପକୃତ ବି ଟିକେ ହବୁ ଆମେ ପାଉନୁ ଦେଶୀ ମାଛ ନା। ଏଇଠି ତ ଦେଶୀ ମାଛ ମିଳିବା ସମ୍ଭବ। ମୋର ନୁହଁ ଆମ ଏପଟେ ଟିକେ ଭି ଜଝୁଳି ଘଡ଼ଘଡ଼ି ମାଇଲାଣି ମୁଁ ଏବେ ରଖୁଛି ଆପଣ ଟିକେ ପରେ କଲ କରିବେ କି ରଖିବେ।
ହଁ କଲ୍ କଲ୍ କରିବି ଯେ ମୋ କଥା ଟିକେ ଶୁଣନ୍ତୁ। ଆଉ କିଛି ସମୟ ପାଇଁ। କାରଣ ଆଜି ଏବେ ବହୁ ମାତ୍ରାରେ ବର୍ଷା ହେଲାଣି ପ୍ରାୟତଃ ମତେ ଲାଗୁଛି ଏବେ ବି ମ ଦିଅ ବହୁ ମାତ୍ରାର